ହଁ।
କଣ କରୁଛ?
ଏଇ ଫୋନ୍ ଟିପୁଥିଲି, ତମେ?
ଏଇ ଛାତ ଉପରେ ଅଛି ଆଉ, ଟିପୁଛ ମାନେ କେମିତି ଟିପୁଛ?
ହୁଁ ହାତ ଆଙ୍ଗୁଳିରେ।
ଦେଖିକି ଏ ଫାଟା ଫାଟି ହେଇଯିବ‌ ନହେଲେ।
ନା ନାଇ ହବନି ଭଲ ଏକ୍ସପିରିଏନ୍ସ ଅଛି ଫୋନ ଟିପିବାରେ।
ବଡ ପିଲା ହେଇ ଗଲଣି ଆଉ।
କାଇଁକି।
ଏକ୍ସପିରିିଏନ୍ସ କହିଲ‌ତ।
ଓହୋ ହୋ ତମ ଆଡେ ବର୍ଷା ହଉନି କି।
ନାଇଁ ମେଘ ଉଠେଇଛି।
ଆମ ଆଡେ କିନ୍ତୁ ବର୍ଷା ଉଠେଇଛି।
ଓ। ଆମ ଘରେ ବର୍ଷା ଅଛି ତ ହେଇଥି ପାଇଁ ଆମର ଟିକେ ଆସୁନି ବର୍ଷା ଆଉ। ଦି ଜଣ ଆଇଲେ ଲଢେଇ ହେଇଯିବ। ନାଇଁ ନାଇଁ ମୁଁ କଇଲି ଆମ ଘରେ ଗୋଟେ ବର୍ଷା ଅଛି ତ।
କିଏ ବର୍ଷା କିଏ?
ମୋ ଦିଦି।
ଓ ହୋ ତାଙ୍କ ନାଁ ବର୍ଷା?
ହଁ।
ତମକୁ ଘରେ କଣ ଡାକନ୍ତି?
ମତେ ଆକାଶେ।
ମାନେ ମାନେ ଉଁ ଡାକନ୍ତି ବି ଆକାଶ ତମ ନାଁ ବି ଆକାଶ।
ନା ନା ଡାକ ନା ଟା ଆକସ।
ଆଚ୍ଛା ଭଲ ନା ଟା?
କହନ୍ତିନି ବା।
ଓ ହୋ ହୋ।
ହୁଁ।
ଆଉ କଣ ଖାଇଥିଲ?
ଖାଇଥିଲି ଭାତ ଡାଲି। ଶାଗ ଭଜା ଆଉ ପୋଟଳ ଆଳୁ ଭଜା। ଆଉ। ଆଉ ଟମାଟୋ ଦଳା ଆଉ ପାମ୍ପଡ଼। ଆଉ କଣ ଆଉ କିଛି ନୁହଁ।
ଏତେ ଗୁ ରେ।
ହଁ ହଁ ନଡ଼ିଆ ଚଟଣୀ।
ଏତେ ସାରା।
କୋଉଠି ଏତେ ସାରା ୟା ଭିତରୁ ୟା ଭିତରୁ କିଛି ବି ମୋର ପସନ୍ଦ ନୁହଁ।
ଆଉ ଖାଇଲ ତାହେଲେ କଣ?
ଖାଲି ନଡ଼ିଆ ଚଟଣି ଖାଇଛି ଟିକେ। ମୋ ପେଟ ପୁରା ଫାଙ୍କା ଅଛି ଆଉ ଟିକେ ପରେ ଭାଇ କୁ କହିବି କଣ ଟିକେ ଆଣିବ ଖାଇବାକୁ। ତମ ଆଡେ ଯୋଉ ମାନେ ଆମ ଆଡେ। ଶୁଣ ଶୁଣ ଆମ ଆଡେ ଏଁ ଖା ମାନେ। ଖାଇବାକୁ ଆସେ ମାନେ ତମର କଣ କୁହନ୍ତି ଖାଇବାକୁ ଆସେ?
ହୁଁ ଖାଇବାକୁ।
ନା ଆମର ଆମର କଣ କୁହନ୍ତି ଜାଣିଛ।
କଣ।
ଖାଇତେ ଆ।
ତମ ସେପଟ ଭାଷା ଆଲଗା ଆଉ।
ହୁଁ ଖାଇ ଯାଇତେ ଖାଇତେ ପିଇତେ ଏମତି।
ନା ଆମ ଆଡେ ଖାଇବ ଆସ।
ହୁଁ ତମର ପୁରା ଟିକେ ଅ ଅଧିକ ବଡ ବାକ୍ୟ ଆମର ଟିକେ ଛୋଟ ବାକ୍ୟ ଆଉ ଆମର ସବୁ ସର୍ଟକଟ ରେ ସାରି ଦିଅନ୍ତି ଆଉ।
ହୁଁ। ବେଶୀ ସର୍ଟକଟ ହି ଭଲ ନୁହଁ।
ନା ଆମର ବେଶୀ ସର୍ଟ କୋଉଠି ଖାଇତେ ପିଇତେ ଆମର ପୁରା ଏକ ପଦରେ ଶବ୍ଦ ଟା କୁହାହୁଏ ତମର ପୁରା ହଁ। ତମର ପୁରା ସମାସ ଆମର ନା ତମର ସମସ୍ତ ପଦ ଆମର ହୋଉଛି ସମ
ଓଡିଆ ବ୍ୟାକରଣ ଭଲ ହୁଏ।
ତମର?
ହଁ।
ହଁ ହୋଉ ଆଗକୁ ତ ଲେକ୍ଚର ହବ ଆଉ।
ନା ଲେକ୍ଚର ନୁହଁ ଟିଚର ଲେକ୍ଚର ଏତେ ବଡ ଆସା ନହିଁ।
ଆଉ ଟିଚର୍?
ଆ ଆଗେ ଟିଚର ଆଗେ ଭଗବାନଙ୍କ ଇଚ୍ଛା ମୁଁ ଆଜି କଣ କହିଲି ଯୋଉ ଆସେନି ଆଷ୍ଟ୍ରୋଟକ ରେ ପଚାର ମାନେ କେବେ କଣ ହବ ମୁଁ ଟୋ ଟାଲି ବିଲିଭ କରେନି ମୋ ପାଖକୁ ଆସେ ମୁଁ ଜାଣିଚି ଏମାନେ ଗୋଟେ ମିନିଟ୍ ମାନେ ମି ମାନେ ମିଛରେ ଖାଲି ଚାଟିଂ କରିଦେବେ। ତାପରେ
ହଁ ତାପରେ ପଇସା ମାଗିବେ।
ହୁଁ ତେଣୁ ମୁଁ ମୁଁ ଏଟା ମୋମାଜି ହଁ କଥା ହେଇଛି।
କଣ କହିଲେ?
ମୁଁ ଆର୍ଟ ପଢୁଚି ମୁଁ ଯାଉଚି ଟିଚରସିପ ଲାଇନ ରେ ଯଦି ସେଟା ଶ ତ ହେଇଥାନ୍ତା ମୁଁ ଯେତେବେଳେ ପଚାରଲି ମୋର ଗଭର୍ଣ୍ଣମେଣ୍ଟ ଜବ କେବେ କଣ ଲାଗିବ କଣ ନାହିଁ କହିଲେ ଦୁଇ ହଜାର ଅଠେଇଶ ଆଉ ଦୁଇ ହଜାର ତିରିଶ ଭିତରେ ପୁରା ଭଲ ଯୋଗ ଅଛି ଇଏ ଅଛି ରାହୁ କେତୁ ସବୁ ଚାଲିଲା। ଆଉ ବେଶୀ ତମର ଅଛି ବ୍ୟାଙ୍କିଙ୍ଗ ରେଲୱରେ ମୁଁ ତ ସେଇଆଡି କି ମନ ହିଁ ଦୋଉନି। ବେଙ୍କି ମୋର ହବ କୁଆଡୁ ମୁଁ ତ ଆର୍ଟ୍ସ ପିଲା।
ହୁଁ।
ମୁଁ ସେଇଠୁ ବୁଝିଗଲି ମୁଁ ସେଇଠୁ ମୁଁ ମୋ ଆଡୁ ଷ୍ଟପ୍ କରିଦେଲି କି ସିଏ କ ତା ଆଡୁ ଷ୍ଟପ୍ କରିବ।
ସିଏ ତମକୁ ଗୋଟେ ଖାପରେ ପକେଇଥାନ୍ତା ଆଉ।
ହଁ ଏମିତି ମାନେ ଯୋଉ ଲୋକମାନେ ମାନେ ଧର ଆମ ମା ହେରିକ କାଙ୍କ ଜେନେରେସନ ମୁଁ କୋହୁଚି ସେମାନେ ଜାଣିପାରିବେ ସେମାନେ ପେମେଣ୍ଟ କରିଦେବେ।
ହୁଁ।
ମୋ ମା ମୋ ମା କି ମୋ ବଡ ମା ଯଦି ଫୋନ ରେ କିଛି ଭିଡିଓ ଦେଖଥିବେ କିଛି ଏ ଆଇ ଭିଡିଓ ହେଲା। ସେ ତାକୁ ବି ସତ ସତ ଭାବି ଦିଅନ୍ତି ଦେଖିବ ଦେଖିବ ଏଇ ଛୁଆଟାର ଚାର୍ଟାଟା ମୁଣ୍ଡ ଦେଖିବା ଦେଖିବା ତାର ଦିଇ
ହୁଁ ମୋ ମାଉସି ମୋ ମାଉସି ଏମିତି ଯାହା ଦେଖିବେ ତାର ରିଲ୍ସ ଫିଲ୍ସ ଦେଖ ଦେଖ ତତେ ପଠେଇ ଦେଖ ଭଲ ଭିଡିଓ ଗୋଟେ ପ ଠିକ ଦେକ ହଁ ହଁ ହେରା ମତେ ଛାଡ଼ନି ଆଉ।
ହଁ ମୁଁ ଯେତୋବେଳେ ମେସ ରେ ଥିଲି। ସକାଳୁ ଉଠିବା ବେଳକୁ ମୋ ମା କଣ ଗୋଟେ ପଠେଇ ଦେଇଥିବ ମୋ ବଡ ମା କଣ ଭାବିଥିବି ହଁ କିଏ କଣ ବ ପଠେଇଥିବ ଭଲ ଜିନିଷ କି କଣ ଖୋଲିଦେଲା ଏଳକୁ ଫେସବୁକ୍ ଇନ ଷ୍ଟାଗ୍ରାମରୁ ସବୁ ଯୋଉ ଏଇଟା ସେୟାର କରନ୍ତୁ ନହେଲେ ଆପଣଙ୍କର ଚା ଘରବି ସର୍ବମ୍ ମ। ମୁଁ ଲାଷ୍ଟକୁ ମୁଁ ମଣିଷ ପାଉନାହାନ୍ତି। ମତେ ପଠେଇ ଦଉଛନ୍ତି।
ମୁଁ ଏ ସେଇରା ଆଧା ଅଧା ଦେଖିକି ଛାଡିଦିଏ। ଗାଣିକ ଏଇଟା ଯଦି ଏମିତି ହେଲା ଛାଡିଦେବି ସାଙ୍ଗେ ସାଙ୍ଗେ।
ସିମ୍ ମାରିକି ଖାଇଦିଏ। ଖୋଲେ। ଆଉ ଘରେ ସବୁ କଣ କରୁଛନ୍ତି ଏବେ?
ଏବେ ସବୁ ବସିଛନ୍ତି। ଆଉ କଣ କରିବେ? ନିଦଟା ହେଇଥିଲା ଗୋଟେ ଭଲଟେ। ଲାଇନ୍ ଟା କଟିଗଲା ଯେ
ଓହୋ ହଁ।
ଆଜିିକା ତମେ ପୁରା ଦିନ ଆଗ ପୁରା ବିଜି।
ମୁଁ ସତ କଥା କହୁଛି ମୁଁ ସଖାଳୁ ଉଠିବି ଲେଟ ମାନେ ଆଜି ତ ଯାହା ହଉ। କାଲି ଲେଟରେ ଶୋଇକି ମୁଁ ଆଜି କେମିତି ଆଠଟା ଭିତରେ ଉଠି ପଡିଛି ହେଲା।
ହଁ।
କେମିତି ଉଠି ପଡିଛି ମୁଁ ଜାଣିନି। ଉଠି ପଡିଛି ଆ ଉଠିକି ମାନେ ମୋର ସତ କଥା ହଉଛି ବହୁତ ଅଳସୁଆ। ଫାଷ୍ଟ ମୁଁ ନଅଟା ସାଢେ ନଅଟା ଯାଇ ବ୍ରସ୍ କରିନି। ସେମିତି ଫୋନ୍ ଧରିକି ବସିଛି। ଏପଟ ସେପଟ ହଉଛି। ତାପରେ ଗାଳି ବି ଶୁଣିକି ଟିକେ ଗଲେନି ବାଥରୁମକୁ ଗଲେ।
ହୁଁ।
ବ୍ରସ କରିକି ଆଇଲି ଥରେ। କଣ ଟିକେ ଖାଇଦେଲି। ଖାଇ ଦେଇକି ମୁଣି ବସିଗଲି। ମୁଁ ମୋ ତାରେ କଣ ହେଲା ମୋ ଦେହଟା ଟିକେ ଭଲ ଲାଗିଲାନି। ମୁଣ୍ଡ ମୁଣ୍ଡ ଟିକେ ବୁଲେଇଲା। ବସିଗଲି ତାପରେ ମତେ ଘରେ ଜିନିଷ ଝଡା ଝଡି ପରିବାର ଥିଲା ମା କରୁଥିଲେ ମୁଁ ଯାଇକି ଟିକେ ହେଲ୍ପ କଲି। ସେଠି ନେଇ ହେଇଗଲା। ତାପରେ ମୋ ଭାଇ ଜଣେ ସିଏ ମୋ ସହିତ ଲଗା ଲାଗୁଥିଲେ। ତାର ସହିତ ସେଇଠି ଟାଇମ୍ ପଳେଇଲା। ମୋ ଫୋନ ସେମିତି ରହିଛି। ଆଉ ଗୋଟେ କଥା ମୁଁ ଯେତେବେଳେ ଗାଧାଏ ବାଥ୍ ରୁମ୍ ରେ ମୁଁ ଫୋନ୍ ରେ ମାନେ ଗୀତ ବଜାଏ ହେଲା। ଆଜି ସେୟା କରିଥିଲି। ମୋ ଫୋନ ଭିତରେ ସାୱାର ଖୋଲି ଯୋଉ ଗାଧେଇଛି ଫୋନ ତା ସ୍ପିକର ଭିତରେ ପାଣି ପଶି ଯାଇଛି ହେଲା।
ହଁ।
ସିଏ କଣ ହେଇଛି ନା ମୁଁ ଯେତେବେଳେ ଆସିକି ଦେଖିଲି ତ ସ୍ପିକ୍ ଯେମତି ମ୍ୟୁଜିକ ଟା ମାନେ ଖର ସ୍ପିକର ଯେମିତି ଖରାପ ପଡେ। ହଁ ହଁ ହଁ। ସେମିତି ହେଲା ମୋ ମୁଣ୍ଡ ପୁରା ମାନେ ସେଇଠି ଇଏ ହେଇଗଲା। ମି ଏମିତି କଣ ହେଲା ମୋ ଫୋନ୍।
ଏବେ ହେଲା କି ନାଇଁ। ହେଲାନି।
ହଁ ମୁଁ ସବୁ ୟୁଟ୍ୟୁବରେ ସେ ଯୋଉ ସାଉଣ୍ଡ୍ ବାଲା ନୁହଁ।
ହଁ ମତେ କହିଥାନନ୍ତ। ମୁଁ କହିଦେଇଥାନ୍ତି ନହନେ। ସେ ଦିଟା ସିଏ ଗୁଗୁଲ ରୁ କରିକି କରିକି
ହଁ ହଁ ମୁଁ ତାପରେ ସେଟା କରିଦେଲି ହେଇଗଲା ଠିକ୍ ଠାକ୍। ତାପରେ ସେଠି ଟିକେ ଟାଇମ୍ ପଳେଇଲା। ତାପରେ ମୋ ଦେହ ଟିକେ ଭଲ ଲାଗୁନଥିଲା। ଖାଇବା ବି ଏତେ ଭଲ ହେଇନଥିଲା। ମନଟା ଭଲ ନଥିଲା।
ଏଇ ଖାଇନ ବୋଲି କାଲି ଆସିଲେ ଆଉ ଖାଇନ ପୁଣି ସକାଳୁ ଲେଟ୍। ସେଥିପାଇଁ ଦୁର୍ବଳିଆ ଆଉ।
କିଏ ଦୁର୍ବଳିଆ?
ତମେ।
ମୁଁ କଉଠି ଦୁର୍ବଳିଆ।
ହେଇ ଯାଇଛ ସକାଳୁ। ସେଇଥିଇଁ ଆଜି ଭଳି ଖାଇନ ନା ଯୋଉ ଭଳିଆ ଆଇଟମ୍ ଶୁଣିଛି ତମେ?
ପୁଣି ରାତିରେ କିଛି ଗୋଟେ ଭଲ ହବ ବୋଧେ ଆଉ। ଭାବୁଥିଲି ଆଜି ଟିକେ ପାମ୍ ପାମ୍ ପାପୁଡି ଚାଟ ବନେଇବି। ନାଇଁ ନାଇଁ ବନେଇବା ଟା ବହୁତ କଷ୍ଟ।
ବାହାରେ ଯାଇକି କଣ ମଗେଇଦେଲ ବନେଇଦେଲେ ଦୁଲ୍ କିନା ଖାଇଦେଇକି ପଳେଇ ଆସିଲା।
ସେ ବାହାର ଖାଇବା ଖାଏନି ନା? ସେ ତାକୁ ଟିକେ ଘରେ ବନେଇକି ସବୁ ଜିନିଷ ଦବାକୁ ହୁଏ। ଦେଖିବା କଣ ହଉଛି?
ବାହାର ଜିନିଷ ଖାଅନି।
ତମ ତମ ଘରେ ଯୋଉ ଛୁ ମାନେ ତା ନାଁ କଣ?
ଏ ଯୋଉ ଭଣଜାର ଜସାଙ୍ଗ।
ଜସାଙ୍ଗ।
ହଁ।
ତାକୁ ଡାକନ୍ତି ଜସାଙ୍ଗ। ଯଶୁ ତାକୁ ନିଦ ହୁଏନି କି ଏତେବେଳେ?
ବାଡ଼େଇ ପକେଇବି ତତେ? କଣ କହିଲ?
ସିଏ ଶୁଏନି କି କେତେବେଳେ?
ଏଇନୁ ଉଠିଲା ବା ମୋ ପାଖରେ ଶୋଇଥିଲା।
ଓ ହୋ।
ଗରମ ହେଲା ତ ଦି ଜଣ ଯାଙ୍କ ଉଠି ପଡିଚୁ।
ହୁଁ।
ଲାଇନ୍ କଟ୍, ଏସି ବନ୍ଦ, ଗରମ। ପଳେଇ ଆଇଚୁ ଉଠିକି ଆଉ। ଗରମ ମାନେ ଲାଇନ କଟିଲା ମାନେ ଝାଳ ଖାଲି
ଆଉ ତମେ ଏ ସି ରେ ଶୋଉଛ ମାନେ ଟୋଟାଲି ଗରମ ସହି ପାରିବନି।
ନାଇବା ରାତିରେ ଏବେ ଏ ସି ରେ ଶୋଉନି ଜାଣିଛି ଥଣ୍ଡା ହେଇଛି ତଣ୍ଟି ବସି ଯାଇଛି ମୋର ବଲି। ହୁଁ।
ହଁ।
ଆଉ? ଏବେ କେମିତି ଅଛି ଦେହ?
ମୁଁ ଠିକ ଅଛି। ମୋ ଦେହ କଣ, ମୋ ଦେହ ହବ ମାନେ ଯୋଉ ପାଞ୍ଚ ମିନିଟ୍ ଦଶ ମିନିଟ୍ ହବ ବହୁତ ମାନେ ଖରାପ ହବ। ତାପରେ ଠିକ ଠାକ। କଣ ହଉଥିଲା କି ଏମତି ନର୍ମାଲ ମୁଣ୍ଡ ପିନ୍ଧୁଥିଲା। ଦେହଟା ଟିକେ ଭଲ ଲାଗୁନଥିଲା। ମାନେ କଣ କହିଲ ଜିନିଷ ସବୁ ଗୋଟେ ରୁମରେ ଥିଲା। ସେ ଜିନିଷ ଗୁଡାକ ସବୁ ଉପର ଘରକୁ ସିଫ୍ଟ ହେଲା ନା?
ସେଇ ଯୋଉ ଉପର ତଳ ହେଇଗଲି ଖରା ଗରମ ରେ ସେଇଥିପାଇଁ ଟିକେ ବୋଧେ ଏମିତି ହେଇଗଲା ଆଉ। ହଉ ପରେ କଥା ହବା। ହଁ।